ହ୍ୟାଲୋ ହଁ ସାଙ୍ଗ କଁ କରୁଚୁ?
ଏ ବସଚି ଆଉ।
ତୁ ବସିଚୁ ବସିଚୁ କଣ ପାଇଁ ଠିଆ ହେଇଯା। ଠିଆହେଇଚୁ କଁ ପାଇଁ ବସିଯା।
ହଁ ତୁ କଣ ଖାଲି ବସ୍ ଉଠ୍ ହେବି ନା ଆଉ
ନା ତ ଏକ୍ସରସାଇଜ୍ ତ କରେଇଦିଏ। କାରଣ ଏକ୍ସରସାଇଜ୍ ଯୋଉ ବ୍ୟାୟାମ କଲେ ଦେହ ପାଇଁ ଭଲ।
ହଁ ଭଲ ଯେ ଆଉ ଆଜି କୁଆଡେ ଯାଇଥିଲ?
ମୁଁ ଆଜି ଯାଇଥିଲି ଇଏ ଯାଇଥିଲି ପା କୋଉଠି କହିଲ?
ହଁ।
ଜୟପୁର ଯାଇଥିଲି।
ଏ ବାପା ଡେଲି ଏତେ ବାଟ ଯାଉଛୁ ବୁଲିବାକୁ।
ମୁଁ ଯାଉଛି ଆଉ।
ହଁ ହଁ କୋଉଥିରେ ଟ୍ରେନରେ ନା ଫ୍ଲାଇଟ୍? ଉଡ଼ାଜାହାଜ। ବୁଡାଜାହାଜ ସାଇକେଲ?
ହଁ।
ଭଲ ଆଉ।
ମୁଁ ସେଠି ବହୁତ୍ ପ୍ର ପ୍ରକାର ସୁନ୍ଦର ସୁନ୍ଦର ସୌନ୍ଦର୍ଯ୍ୟ ଦେଖିବାକୁ ମିଳିଲା ମତେ।
କଣ ଦେଖିଲୁ?
ଏ ଜୟପୁର ର ଏଇ ଯୋଉ ଜୟପୁର ର ବଢିଆ ମ ମହମହେଲ ନାହିଁ ସେଟା ଦେଖିଲି।
ହୁଁ ହୁଁ ଆଉ କଣ ଦେଖିଲୁ?
ବଡିଆବଡିଆ ଦେଖିଲି କିନ୍ତୁ ଭୁଲିଗଲି। ଆଉରି ଗୋଟେ ସ୍ଥାନକୁ ବୁଲିବାକୁ ଯାଇଥିଲି। କାଶ୍ମୀର।
କାଶ୍ମୀର ଆଉ ଭଲ ଆଜି ଗରମ ଭଲ ହେଇଥିଲା।
ଗରମ କଥା ନାଇଁ ଯେ। କିନ୍ତୁ ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ସାଙ୍ଗ କୁଆଡେ ପଳ
ନା କୁଆଡେ ଯାଇନି ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
କୋଉଠି ବଳଉଛ କୋଉଠି ତମ କଥା ଶୁଭୁନି।
କୁହ।
ହୁଁ କଣ କାଶ୍ମୀରକୁ ଯାଇ ଥିଲି ଏ ଅ ସ ଦେଖ ମୁଁ କାଶ୍ମୀର ଏଠୁ ଗଲି, ଏମିତି ମୁ ବହୁତ ପଇସା ପଇଲା, କିନ୍ତୁ ଭଲ କିନା ବୁଲିକି ଆସିଲି ସେଦି ପା କତିକ ସୁନ୍ଦର ଯ ଆ ଦେଖିଲି। ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖି ମୋ ମନ ଏତେ ଖୁସି ହେଲା, ମୋ ମନରେ ଯେତେ ମାନେ ଭାବନା ଥିଲା, ଯେ ଦୁଃଖ ଥିଲା ସବୁ ସବୁ ଡିପ୍ରେସନ ସବୁ ଭା ଗଲା।
ହଉ ତାହେଲେ ବଢିଆ ହେଲା ଆଉ।
କେତେ କେତେ ସୁନ୍ଦର ସୁନ୍ଦର ପାହାଡ଼ କେତେ ସୁନ୍ଦର ସୁନ୍ଦର ଗଛ ଲତା। ସେ ସୁନ୍ଦ ଛୋଟ ଛୋଟ ନଦୀ ଓ ଦେଖିବ ତମ।
ଫ ଉରା ଖାଇଗଲୁ ନା। ହ୍ୟାଲୋ।
ସନ୍ତୁଷ୍ଟ ହେଇଯିବ।
ତେ ବର ଫଉରା ଖାଇଗଲୁନୋଉଁ।
ନା ଏବେ ବରଫ ହେଇଛି ନା କଣ ଏବେ ବରଫ ହେଇନି। ବରଫ ଶୀତ ମାସରେ, ତମେ ଏତିକି ଜାଣିନ ବରଫ ଶୀତ ତ ମାସରେ ହୁଏ। ହଉ ନେଇ ଆସିବି ଆଉ।
ହୁଁ।
କଣ କରିବା ସେ ବରଫରେ କଣ କରିବ ଯେ।
ଏ ଘସିଇଥାନ୍ତି ମୁହଁରେ ଆଉ, ଆଜି ଜୋର ଗରମରେ ମୋ ମୁହଁ ପୁରା ସିଝି ଯାଇଚି।
ଓହୋ ମତେ କାଶ ହଉଛି ମୁଁ ଯାଉଛି କାଶ ପାଇଁ କଣ ଔଷଧ କଲେ ଭଲ ହବ ପ୍ରାକୃତିକ ଔଷଧ ଟିକେ କହିଲ।
ଅ ଗୋଟେ କୋଲଡଡ୍ରିଙ୍କସ ପି ଦିଅ ବରଫ୍
ତମେ ଏତେ ବଡ ଏ, ତମେ କଣ କହୁଛ ତମେ ମତେ ମାରିବାକୁ ଚାହୁଁଛ ନାଇଁ।
ନା ମ ମାରିବି କାଶ ଟା କମିଯିବ।
ଓହୋ ତମେ ନିଜେ କରୁଛ ବତେ।
ହଁ ମତେ ବି କାସହେଲେ ମୁଁ ବେଳେ ବେଳେ ମାରେ।
ନା ତମେ କଣ କର କହିଲ କିରୋସିନ ପିଇଦଉନା।
କିରୋସିନି ସେଟା କ ପାଇଁ। ନା ମଦ ପିଇ ଦଉନା ଭଲ ହବ।
ଏମିତି କ କଥା କହୁଛ ଭଲ କୁହ ଭଲ କୁହ।
ଭଲ। ଓହୋ ଆଉ।
ହୁଁ। ଏ ତୋ କାଶ ହଉଛି କାଶ ପାଇଁ କଣ ପ୍ରାକୃତିକ ଦେବ ଏଇ ଯୋଉ ଆମର ଯୋଉ ନାହିଁ ତୁଳସୀ ପତ୍ର ତାକୁ ନେଇକି ତା ତୁଳସୀ ପତ୍ର ମହୁ ଖାଇଦେଲେ ଭଲ ତଣ୍ଟି ଭଲ ହେଇଯିବ କାଶ ଭଲ ହେଇଯିବ।
ହ୍ୟାଲୋ ଆଜି ଭଲ ଭଲ ଟାଇମ୍ ଦେଖି ପଳେଇଛ ଆଉ ପୁରା ଗରମ ଗରମ ହଉଥିଲା ପଳେଇଛ କାଶ୍ମୀର ଆଉ
ହଁ ସେଇପା ଗରମ ହଉଥିଲା ପଳେଇଥିଲି ସିଆଡେ ଥଣ୍ଡା ଜାଗାରେ ରହିଥିଲି। ଆଜି ଯାଇନଥିଲି ଲୋ ମୁଁ ଯାଇଥିଲି ପନ୍ଦର ଦିନ ହେଲା।
ପନ୍ଦର ଦିନ ହେଲା ଆଇଥିଲ ଆଜି କହୁଚ? ଓ ଆଜି ଆସିଲ ଅ। ତାଳେ ପନ୍ଦର ଦିନ ହେଲା କାଶ୍ମୀରରେ ଥିଲ କାଶ୍ମୀରଟା କୋଉଠି ତମ ମାନେ ଘର ପାଖାପଖି ବଧେ? ଆଛା।
ନା ନା ଆମ ଗା ଆଗରେ।
ଘର ଆଗେରେ।
ତମ ଘର ପଛପଟେ ବୋଧେ ତମ ଘର ପଛପଟେ।
ଘର ପଛପଟେ ମୁଁ ଶୁଣିବାକୁ ପାଇନି।
ତମେ ଦେଖିପାରିବନି ତମ ଅନ୍ଧରପା।
ଓହୋ। ମୁଁ ଭାବୁଛି କାହାକୁ ଦେଖା ହଉନି ଦେଖିବା ମତେ ଏକା ଦେଖା ହାଉନି।
ସେଇପା ଏ ଅନ୍ଧ ତ ଆ କ୍ଷୀର ଇଏ ଡାକ୍ତରକୁ ଚିକିତ୍ସା କରାଅ।
ହଁ ଚିକିତ୍ସା କରିବା ଆଉ।
ତମେ ଆଖି ରାତିରେ ଶୀଘ୍ର ଶୋଇପଡ। ଆଖିରେ ପାଣି ଡେଲି ପିଅ ବେଶୀ କରି ପାଣି ପିଅ।
ହଁ।
ସକାଳୁ ସକାଳୁ ଉଠିବ ହେଲା ସକାଳୁ ଯେବେ ଉଠିବା ଆ ହାତ ଏମିତି ରଗଡି ଦେଇକି ଆଖିରେ ମାନେ କି ତା ଉଷୁମା ଭାପ ଦେବ ଆଖିରେ ଭଲ ହବ। ଯାଦ୍ୱାରାଆଖି ତମର ଭଲ ରହିବ।
ଆ କୋଲଡ୍ରିଙ୍କସ ପିଇଲେ ଭଲ ହବ ନା?
ହଁ ପିଅ ଭଲକିନା ପିଅ।
ଥଣ୍ଡା ଥଣ୍ଡା।
ହୁଁ ଥଣ୍ଡା ଜଳ ପାନୀୟ କଲେ ଆହୁରି ଦେହ ପାଇଁ ସନ୍ତୁଷ୍ଟ ଭଲ ହବ।
ଆଉ ବରଫ ଖାଇଲେ?
ସନ୍ତୁଷ୍ଟ ମିଳିବ।
ଘରଫ ଖାଇଲେ ଭଲ ହବ ନା?
ହୁଁ। ହଁ କୁହ ଶୁଣୁଛି?
ଆଉ
ହୁଁ ଆଉ କୁହ ତମେ କାଲି କୁଆଡେ ତମେ ଯିବ?
ଆ
ମୋର କୁଆଡ଼େ ଯିବା ପଇସା ପତ୍ର ସରିଗଲା।
ମୁଁ କାଲି କୁଆଡେ ଯିମି ସେଇଆ